ହଁ।
ହୁଁ ଆଉ କଣ, ଏତେ ଦିନ ପରେ କଲ କଲ କେମିତି। ଆଜି ମନ ପିଇଲା।
ଆଜି ମନେ ପଡିଲା ହଁ ବର୍ଷା ପବନ ହେଇଛି ଆମ୍ବ, ପଣସ ଆଜି ଖସିଛି ନା। ତମ ଆଡେ।
ମୋର ପ୍ରବଳ ଆମ୍ବ ପାଚିଲା ଆମ୍ବ ପଣସ ସବୁ ନଡ଼ିଆ ସବୁ ଖସିଛି ଆଉ।
ଏରା କଣ କର ସବୁ ଖାଅ ନା ନା ବିକ୍ରି କର।
ନଡ଼ିଆ ପଡିଆ ଆମର ମାନେ ଏଇନା ତ ଗୋଟେ ଗୋଟେ ପଡୁଛି ଯେତେବେଳେ ପାରନ୍ତି ମାନେ ଗଛ ଅ ବହୁତୁ ସାର ଅଛି ନା ଏକାଥରେ ପାଞ୍ଚ ସାତଟା କି ଆଠ ଦଶଟା ଗଛ ଏକାଥରେ ପାରିଦେବେ ଯଦି ତମେ ସେଗୁଡାକ ବିକ୍ରି କରିଦିଆ ଯାଏ ଯେ ନଡିଆ ବହୁତ ନଡିଆ ହେଲେ ତମେ କଣ କରିବ।
ଆଉ ଏବେ ଯୋଉରା ଗଳିବ ପବନରେ ସେଟା ଗୋଟେ ଗୋଟେ ରଖିବେ ଖାଇବେ କି କାହାକୁ ଝିଅ ବନ୍ଧୁବାନ୍ଧବ କାହାକୁ ଦେବେ। ଏ ନହେଲେ ଏଇଆ ଆଉ ପଣସ ଫଣସ କଣ କହିଲ ଯୋଉ ଯେତେବେଳେ ହୁଏନି କି ସାବିତ୍ରୀ ଓଷା ହୁଏନି କି।
ହଁ ହଁ ସାବିତ୍ରୀ ରଜ
ପୁରୀ ହଁ ସପୁରୀ ଅଛି ପଣସ ଏଇଟା ସବୁ ଯୋଉ ସାବିତ୍ରୀ ଓଷା କି ରଜ ଯେତେବେଳେ ହୁଏ ସାବିତ୍ରୀ କ ବେଶୀ କରି କଣ କହିଲ ସେ ପଣସ ସପୁରି ନେଇଯାଆନ୍ତି ପ୍ରାୟତଃ ଲୋକ ଆସିକି। ଆମେ ବିକ୍ରି କରିବୁ କଣ ସେ ଆସିକି ଆପେ ଆପେ କାଟିକି ନେଇଯିବେ। ଆଉ ହଉଛି। ଆମ୍ବ ଫାମ୍ବ କଞ୍ଚା ରେ କାହିଁ ଆମେ ଆମ୍ବ ବିକ୍ରି କରନ୍ତିନି। ଆଉ ପାଚିଲେ ଯାହା ଖସେ ଯାହା ଆମ ଏଇ ବାଡିରେ ନିଜ ଘର ବାଡିରେ ଯାହା ଅଛି ଆଉ ସେତିକ କେବଳ ଆମେ ଆଣି ଖାଉ ଆଉ ସେପଟେ ବନ୍ଧ ପଟେ ନଈ ପଟେ ଅଛି ଆମ୍ବ ଗଛ ଆମର ଚାରି ପାଞ୍ଚଟା ଖଣ୍ଡେ ଆଉ ସେରା ବି ବଢିଆ ବଢିଆ ଆମ୍ବ ବଡ ବଡ ଆମ୍ବ ହୁଏ ସେରା ସବୁ ଲୋକ ଖାଇଯାଆନ୍ତି ଆଉ।
ହଁ ହୁଁ କଣ କଣ ଗଛ ସବୁ ଅଛି ବାଡ଼ିରେ
ଆମର ଗଛ ମାନେ ନଡ଼ିଆ ଗଛ ଅଛି ଗୁଆ ଗଛ ଅଛି ପଣସ ଆଉ ତାପରେ ସପୁରୀ ପଣସ ଏମିତି ସବୁ ଆଉ ଅଛି ଆମ୍ବ ଅଛି।
ଲେମ୍ବୁ ଲେମ୍ବୁ ଗଛ।
ହଁ ଲେମ୍ବୁ ଗଛ ଆଗରୁ ତ ବହୁତ ସାରା ମାନେ ବହୁତ ବଡ଼ ବଡ଼ ଲେମ୍ବୁ ଥିଲା ଏବେ। ଏଇଁ ବର୍ଷେ ଦି ବର୍ଷ ହବ ଲଗେଇଛନ୍ତି ଦିଟା ଲେମ୍ବୁ ଗଛ ଯେ ସେରାରେ ଲେମ୍ବୁ ଆସିଲାଣି ଦିଟାଙ୍କରେ।
ଆଉ କମଳା ଗଛ?
କମଳା ଗଛ ମାନେ ଆମ ବାଡିରେ ଏତେ କମଳା ଗଛ ଥିଲା ମାନେ ତିରିଶ ଟା ଭଳିଆ କି ଦଶ ପନ୍ଦରଟା ଭଳିଆ କମଳା ଗଛ ଥିଲା ଆଗରୁ ଆମେ ଯେତେବେଳେ କଣ ପାଞ୍ଚ ସାତ ବର୍ଷ ତଳେ, ଆଉ ଏବେ କଣ ନା ସେରା ଆଉ ସମୁଦାୟ ଦି ତିନିଟା କି କେତେ ଅଛି ଆଉ ପଣସ ଗଛ ଅଛି ନା ଯୋଉ କମଳା ଗଛ ଏତେ ସାରା ଥିଲା ଯେ ମାନେ ଆମ ତିନି ଚାରି ଖଣ୍ଡ ଗାଁ ରୁ ଯେତିକି ସବୁ ଛୁଆ ଝିଅ, ସବୁ ଆସିବେ ମାନେ ଏଇ ଯୋଉ ସ୍କୁଲ ଛୁଟି ହବ କି ଗାଧୁଆ ବେଳେ ଆଉ ପଳେଇ ଆସିବେ ଆମ ବାଡିକୁ କମଳା ନେଇକି ଯିବେ। ଆଉ ନେଇକି ସେଇ ଯୋଉ ନଈ ଅଛି ଆମର ଯୋଉ ନଈ ବନ୍ଧ ପଟେ ସେ ଏପଟେ ଧରିକି ଝିଅ ମାନେ ସବୁ ପାଞ୍ଚ ଛଅଟା ଆଠ ଦଶଟା ନେଇଯିବେ ଲୁଣ ଲଙ୍କା ନେଇଯିବେ କଦଳୀ ପତ୍ରରେ ଦଳିକି ତାକୁ ଖାଇବେ ବସିକି। ଆଉ ଏବେ କିନ୍ତୁ ଏବେ କିନ୍ତୁ ସେ ଗଛ ସବୁ ମରିଗଲାଣି ଆଉ।
ସେ ଯଉ ନଈଆଡ଼େ ଯୋଉ କମଳା ଝୋଳ କରି ଖାଉଥିବେ ସେ ଯୋଉ ଆନନ୍ଦ ଲାଗୁଥିବ।
ହୁଁ ଆଗରୁ କଣ କହିଲ ମାନେ ଏଇ ଯୋଉ ଝିଅ ହଉ ପୁଅ ହଉ ସବୁ ସମସ୍ତେ ବନ୍ଧ ମାନେ ଚାରିଟା ବେଳ ହବ ମାନେ ସଜବାଜ ହେଇକି ଝିଅ ମାନେ ଯିବେ ଛୁଆ, ପୁଅ ଏମତି ସବୁ ତାଙ୍କର ଯିବୁ ବନ୍ଧ ପଟେ, ସେ ବନ୍ଧ ଉପରେ ସିଏ ମାନେ କଣ ବୁଲିକି ଆସିବେ ତାଙ୍କର ବସିକି ଗୋଟେ ପବନ ବଢିଆ ହଉଥିବ ଆଉ କମଳା ଫମଳା ନେଇକି ଦଳିକି ଖାଇବେ ଲଙ୍କା ଲୁଣ ନେଇଯାଇଥିବେ ଖାଇବେ।
ମାନେ କମଳା, ଲଙ୍କା, ଲୁଣ କଥା କହିଲେ ପାଟିରେ ନାଳ ପଳେଇ ଆସିବ।
ହୁଁ ଆଉ ଆମର ମାନେ ହୁଁ। ଆମର ମାନେ ଏତେ କମଳା ଯେ ମୋ ଜେଜେଙ୍କର କମଳା ଟା ବହୁତ ମାନେ ପ୍ରିୟ। ଆଉ ସେ ଯିଏ ଛୁଆକୁ ଯଦି ଦେଖିଦେବେ କି ଆସିଛି ପାରି ନବା ପାଇଁ ମୁଁ ଜେଜେ ପାଟି କରିବେ ଯେତେ କମଳା ଥାଉ ଆମର ଟ୍ରିପିଏ କମଳା ବାହାରିନେ ମୋ ଜେଜେ ପାଟି କରିବେ। ଆଉ ହେଉଚି କିନ୍ତୁ, କିନ୍ତୁ ଛୁଆ ସମସ୍ତେ ଝିଅ, ପୁଅ ଏ ଠୁ ଯେଡ଼େ ସବୁ ଆସିକି ନିଅନ୍ତି। ଆଉ ଯିଏ ଏବେ ଯୋଉ ବାହା ହେଇଯାଇଚନ୍ତି ଯୋଉ ଝିଅ ଗୁଡା ମାନେ ଦଶ ପନ୍ଦର ବର୍ଷ ହେଲା ବାହା ହେଇଗଲେଣି ଯୋଉମାନେ କି ବେଶୀ ସେମାନେ ଯେତେବେଳେ ଆସିବେ ଆମ ଘରକୁ ଆସିନେ କହିବେ ଆଉ ତମ ସେ ବୁଢା ନା ବୁଢା ଆଉ ଆମେ କମଳା ଖାଇବା ପାଇଁ ଆସୁ ସେ ଏମିତି କହେ ଆମକୁ ଆଉ ତମ କମଳା ଗଛରେ କଣ ସବୁ କୁଆଡେ ଉଡେଇ ଉଠି ଉଠା ଗଲାଣି, ଆଉ ନାଇଁ ସମସ୍ତେ କୁହନ୍ତି ସେଇ କଥା।
ନା କଣ କହନି ଗଛରା ବହୁତ ଦିନ ହେଲେ ବି ସେ ମାଟି ଯଦି ଟିକେ ଫସ୍କା ଫସ୍କି ଜୋରେ ପବନ ଫବନ ଦବ ସେ ଉପୁଡି ଯିବ।
ହୁଁ। ନା ଉପୁଡି ନି ଆମର ଏଇଟା ମରିଗଲା ବହୁତ ଗଛ କେତେ ଦି ତିନିଟା ଖଣ୍ଡେ ଶୁଖିକି ଖରାକୁ ଯୋଉ ହେଲାନି କି ଆଉ କେତେ ଉଠେଇଦେଲେ ଆଉ କଣ୍ଟା ଗଛ ବୋଲି ସମସ୍ତେ କହିଲେ ଏଟା ଏତେ କଣ୍ଟା ଗଛ ରଖିଚ ଘର ପାଖରେ ଭଲ ନୁହେଁ କହିକି ସମସ୍ତେ କହିଲେ ଯେମିତି ତାର ହାଣିହୁଣା ଦେଲେ ଆଉ।
ଯାହା ହଉ ତମର ସବୁ ତ ପନିପରିବା ପନିପରିବା ଲଗା ହେଇଛି ନା?
ହଁ ପନିପରିବା ହଁ ହଁ ହଁ। ଆମର କଣ କହିଲ ଆମ ଘର ପାଖରେ ଲଗା ହେଇଚି ସବୁ ଶାଗ ଲଗା ହେଇଛି କୋସୋଳା ଶାଗ ସେଇ ଯୋଉ କଣ ପାଳଙ୍ଗ ଶାଗ ଲେଉଟିଆ ଯୋଉ କଟା ଲେଉଟିଆ ଶାଗ ତାପରେ କାକୁଡି ଜହ୍ନି ଭେଣ୍ଡି ଲଙ୍କା ଏମିତି ସବୁ ଲଗା ହେଇଚି ଆଉ ଘର ପାଖରେ ଲଗା ହେଇଚି ଖାଇବା ପାଇଁ ଆଉ ବାପା ରେ ଏବେ ରହୁନାହାନ୍ତି ଏଇଠି ପାଖରେ ନହେଲେ ତ ଆମର ଏମିତି ଲଗାଯାଏ ବିଲରେ ବହୁତ ସାରା ବି କି ହୁଏ।
ଅ ହ। ତମର ଆଉ କିଛି ବି କିଣିବାକୁ ପଡନଥିବ ବଜାରରୁୁ।
ଉଁ ହୁଁ। ନା ସେମିତି କଣ କିଣନ୍ତି ଏମତି ଏଇଗୁଡା ତ ଆମର ଘର ପାଖରେ ଏଠି ହୁଏ ଆଉ। ତାପରେ କଣ କହିଲ ଆମ ଗାଁ ରେ ଏଠି ବହୁତ ସାରା ସମସ୍ତେ ପ୍ରାୟତ ଚାଷ କରନ୍ତି ମାନେ ପରିବା ଆମ ଏପଟେ ବାଇଗଣ ଟା ପୁରା ଫେମସ ଆମ ଗାଁ ବାଇଗଣ। ବହୁତ ଲୋକ ଆସିକି ନିଅନ୍ତି।
ପୋକ ଫୋକ ଲାଗେ ନା ନା ଗୋଟେ ଗୋଟେ କିଆରି ଯଦି ପୋକ ଲାଗି ଯାଉିବ ଆଉ ଗୋଟେ ଗୋଟେ କିଆରି ଭଲଥିବ।
ହଁ ପୋକ ତ ଏବେ କଣ କହିଲ ଟିକେ ବେଶୀ ପୋକ ହେଇଯାଉଚନ୍ତି ମାନେ ଏମିତି ତ ବେଳେ ବେଳେ ଲଗେଇଥିବେ ଯେ ମାନେ ବେ ବର୍ଷେ ବର୍ଷେ କଣ ହବ ପୋକ ତ ଲାଗିବେନି ଆଉ ଭଲ ଚାଷୀଙ୍କର ଇନକମ ହବ ମାନେ ଲକ୍ଷ ଲକ୍ଷ ଇନକମ କରନ୍ତି ଚାଷୀ ଏଇଠି ଅଛନ୍ତି। ଆଉ କିନ୍ତୁ ବର୍ଷେ ବର୍ଷେ ପୋକ ଲାଗିଥିବେ ଯେ ଆଉ ଧର କୁଇଣ୍ଟାଲ ତମେ ଯେ ତୋଳିବ ତିରିଶ କିଲୋ ତା ଭିତରୁ ଭଲ ବାହାରିବ ସତୁରି କିଲୋ ବାହାରିବ ପୋକରା ଏମିତି ଏମିତି ହେଲେ ଆଉ ଚାଷୀ ମନ ଦୁଃଖ ହବ ନା ନାଇଁ।
ମନ ଦୁଖ ହବ ନା ପୋକ ଯେତେବେଳେ ଲାଗିଯାଏ ସେ ତବେଳେ କଣ ଓଷଧ ଫୋଷଧ ଦେଇଦିଅନ୍ତି?
ହଁ ଓଷଧ ଦିଅନ୍ତି ଦେଇକି ବି ହୁଏନି ଭଲ ହୁଏନି ସେ ଗୋଟେ କାଟ ଧରି ଦେଇଥିବ ମାନେ ପୋକ ସେ କାଟ ଟା ପୁରା ଗଲା ଆଉ।
ପୁଣି ଗୋଟେ କାଟା ଫୁଲ କଷି ଆସିଥିଲେ ଯାଇକି ଯାହା ଚେଞ୍ଜ ହବ।
ଆମର ବି ସେମିତି ଲଗା ହେଇଚି ସେଇ ଗଛ କିନ୍ତୁ ଆମର ଟିକେ କଣ କହୁନି ସେ ଗାଈ ନହେଲେ ମାଙ୍କଡ ଖାଇଯିବେ ଖାଇଯିବେ କଣ କହୁନି ଆ ବଡ଼ ବାଡ଼ିନା ଜାଲ ଗୁୁରା ହେଇଚି ତାପରେ ବି ଯଦି ତମେ ଘରେ ଥି ଘରେ ଭି ତରେ ଥିବ ସେ କେମିତି ଗାଈ ଆଉ ମାଙ୍କଡ଼ ଆସ ମାଙ୍କଡ଼ ତ ନିଶ୍ଚୟ ତ ଆସିବେ ଖରା ଦିନ ମାନେ। ସିଏ ବୋଇତାଳୁ ପତ୍ର ଦେଖିଲା ମାନେ ସେ ସେଇ ତାରି କତିରେ ହିଁ ସେ ବସିଥିବ।
ହୁଁ
ତାମାନେ ତା ମନରେ ସିଏ ଭାବିବ ବୋଇତାଳୁ ହେଇଛି ମୁଁ ଏଇଟା ନେଇକି ପଳେଇମି ଖାଇଦେମି। ଆଉ ବାଇଗଣ ଜହ୍ନି ଯଦି ହେଇଥିବ ସେ ତ ବାଡ଼ି ଭିତରେ ଅଛି ଆମର ତ ଆମର କୂଅକୁ ତ ବାଡ଼ି ଲାଗିଛି। ସେ ସେ କୂଅ ଉପରେ ବି ବସି ପଡ଼ିବେ ଆମର ହେଇଛିିବି ମାନେ ପାଚେରୀ ଭଳିଆ ହେଇଛି ଟିକେ ସେଇଠି ବସିବା ପାଇଁ ସେ ସେଇଠି ବସିଥିବେ ତାପରେ ତା ମାଙ୍କଡ ପାଖକୁ ଗଲେ ସେ ତ ଦାନ୍ତ ରେ ନିକିଡିବ ତୁ ଆଉ ତାକୁ ଗୋଡ଼େଇବୁ କଣ? ସେ ଏମିତି ପରିଶ୍ରମ କରି ପାଣି ଆଣିଦେବେ ଫଳ ହେବା ପାଇଁ ଦେଖିଲା ବେଳକୁ ସିଏ ମାଙ୍କଡ କିଛି କରେଇ ଦେବେନି।
ସେ କୂଅରେ ଖସି ଉୁଁ ମୁଁ କହିଲି କୂଅରେ ଖସି ପଡନ୍ତିନି ସେମାନେ?
ନା ନା ତାଙ୍କର କଣ କହନି। ମାନେ ଯେମିତି ପା ପାଚିର ଭଳିଆ ନା ନା ଓଷାରିଆ ଭଳିଆ ହେଇଛି ନା ସେ ସେଟି ଚୁପ୍ଚାପ୍ ବସି ପଡନ୍ତି ପୁରା ଶାନ୍ତ ହୋଇକି।
ହୁଁ ହୁଁ ହୁଁ।
ଖସି ପାରିବେ ନିି ସ୍ ଚି କେହି ବି ସେ କୂଅରେ କିଛି ଘୋଡା ହେଇନି କିନ୍ତୁ ପଡିଛି ଖାଲି ଜାଲି ମାନେ ପତ୍ରଫତ୍ର ନ ପଡିବା ପାଇଁ।
ହୁଁ।
କେହି କିନ୍ତୁ ଆଜି ପର୍ଯ୍ୟନ୍ତ ପଡିିନାହାନ୍ତି। ଆଉ ହଉଛି ଲେମ୍ବୁ ଗଛ ବି ଅଛି କମଳା ଗଛ ଅଛି ଦିଟା। ଆଉ ସେ ଯୋଉ ବରକୋଳି ଗଛ ଆଉ ତ ବୋହୁତ୍ ଫୁଲ ଗଛ ଅଛି। ମନ୍ଦାର ଫୁଲ ଅଛି ଟଗର ଆଉ ବୋହୁତ୍ ମନ୍ଦାର ଫୁଲ ଅଛି ବେଶ୍ ଷୁଙ୍ଗା ପତ୍ର ଗଛ ଅଛି ତିନି ଚାର୍ଟା
ହୁଁ।
ଆମର ଆଉ ଭେଷୁଆ ପତ୍ର ଆଉ କିଣିକି ଆମେ ସିନା କିଣୁଛୁ। କିନ୍ତୁ ଗାଁ ରେ କଣ କୁହନି ଭେଷୁଙ୍ଗା ପତ୍ର କିଣିବାକୁ ପଡିବନି।
ଗାଁ ରେ ତ କିଛି କିଣିବାକୁ ପଡିବନି କହିଲା ବଳିଆ ସଉଦା ପତ୍ର ନ ଆଣିଲେ ବି ତମେ ସେ ଶାଗ ଫଗ ସବୁ ପଖାଳ ଭାତ ଖାଲି ଚାଉଳ ଥିଲେ ସବୁ ଚଳେଇ ନେଇଯିବ
ହୁଁ।
ମାର୍କେଟ ରେ ତମେ ଯଦି ରହିବ ସବୁ କିଣିବ ବେସୁଙ୍ଗା ପତ୍ର ଆମର ଏତେ ଗଛ ଥାଇକି ବି ତମେ ସେଇଠି କିଣୁଥିବ।
ଆଉ ହଉଚି ଖଡା ଶାଗ ବି ଲଗା ହୁଏ ଖଡା ଶାଗ କଣ କୁହନି ଟିକେ ମଝିରେ ମଝିରେ କାହିଁ ପୋକ ହେଇଯାଏ ତାକୁ ପୋକ ହେଇ ଆସିବା ପୂର୍ବରୁ ମାଆ ଆଉ ବଡ ହବା ପର୍ଯ୍ୟନ୍ତ ରଖିବେନି ତାକୁ ଶାଗ କରିକି ଖାଇଦେବେ। ଆଉ କୋଉ ପାଞ୍ଚ ଛଅଟା ଯଦି ଛାଡିଥିବେ ସେ ଖଡ଼ା ପର୍ଯ୍ୟନ୍ତ ରହିଲେ ଠିକ ଦ୍ୱତୀୟା ଓଷା ଟାଇମରେ ଯେଉଁ ଘାଣ୍ଟ ହୁଏନି
ହୁଁ ହୁଁ ସେଥିରେ ପକଉଥିବେ।
ସେଥିରେ ହାଁ ସେଥିରେ ପୋଇ ଆଉ ସେ ଯୋଉ ଖଡ଼ା ଶାଗ ଏଇରା ସବୁ ପଡ଼େନି ନା। ସେଇରା ସେଇଥିପାଇଁ ମାନେ ଦ୍ୱ ତୀୟା ଓଷା ପାଇଁ ଆହୁରି ଖଡ଼ା ପାଞ୍ଚ ଛଅଟା ଛାଡ଼ିଥିବେ ସିଏ ତାର ପୋକ ହେଇ ଖସି ଝଡି ଫେର ଯାହା ହଉ ଟିକେ ମୋଟା ହେଇକି ଥିବ। ଘାଣ୍ଟରେ ପଡ଼ିବ ଘାଣ୍ଟ ତମେ ଖାଅ ନା?
କଣ?
ମୁଁ କହିଲି ଯେ ଦ୍ଵିତୀୟ ଓଷା ପରଦିନ ଯୋଉ ଘାଣ୍ଟ ହୁଏ ସେଇ ଘାଣ୍ଟ ଟା ଖାଅ ନା?
ଣ୍ଟ ମୋର ମତେ ବହୁତ ବଢ଼ିଆ ଲାଗେ ଘାଣ୍ଟଟା ଖାଇବା ପାଇଁ ଆମେ ୱେଟ୍ କରିଥାଉ କେବେ ଘାଣ୍ଟ ହବ।
ଆଉ ଘାଣ୍ଟ ଦିନ ଘାଣ୍ଟ ହବ କିନ୍ତୁ ଅନ୍ୟ ଦିନରେ କଲେ ତମକୁ ବାଗ ଲାଗିବନି।
ନା ସେଇ ଦିନ ଟା ହିଁ ବଢିଆ ଲାଗିବ।
ହଁ ଘାଣ୍ଟ କେବେ ତିଆରି କରିଛ ନା?
ଘାଣ୍ଟ ମୁଁ କେବେ ତିଆରି କରନି।
ଆଜିକାଲି ତ ଯେତେବେଳେ ଯାହାର ଯୋଉଟା ଖାଇବାକୁ ଇଚ୍ଛା ହଉଥିବ ସିଏ ତମେ କହିବ ମତେ ଆସୁନି। ଆସୁନି କହିଲେ ହବ କି ମୋବାଇଲ ରେ ମାରିଦଲେ ଗୁଗୁଲ୍ ରେ ସଚ୍ କରିଦଲେ ନହେଲେ ୟୁଟ୍ୟୁବ୍ ମାର୍ଲେ ପଚାର୍ଲେ ଏଇ ଖାଦ୍ୟ କେମିତି ତିଆରି ହେବ ସିଏ ତ ଫଟାଫଟ୍ ଉ ଉତ୍ତର ଦେବାକୁ ଅଛନ୍ତି ସେ ଦେଇଦେବେ।
ଆଉ ହଉ ତାହେନେ ଆଉ କେତେଳେ କଥା ହେବା ଆଉ? ମୁଁ ଯାଉଛି ଟିକିଏ କାମ ଅଛି ଆଉ।
ହଁ।
ହଉ ଆଉ।